ଆଉ କଣ କରୁଚ?
ବସିଥିଲି ଆଉ।
ଅ ହଉ ଖାଇସାଇିଲଣି?
ହଁ ଖାଇସାରିଲାଣି ସିମେଇ ଟିକେ ଖାଇଚି।
ଓହୋ ମନ୍ଦିର୍ ତମେ ମନ୍ଦିର ଫନ୍ଦିର ଯାଅ?
ହଁ ଯାଏ।
ଆଉ କୋଉ ମନ୍ଦି ବିଷୟରେ ଜାଣିଚ?
ଉଁ ପଚାର ଯୋଉ ମନ୍ଦିର ବିଷୟରେ କହିବ।
କୋଉଟା ଜାଣିଚ ଭଲରେ ତମେ କହୁନା ସେ ଅନୁସାରେ ପଚାରିବି ମୁଁ।
ତଥାପି ତମେ କୋଉଟା ବୁଝିବାକୁ ଚାହୁଁଛ ଟିକେ ପଚାର।
ଶିବ ମନ୍ଦିର କଣ ଭଲ ଜାଣିଚ?
ଉଁ ଶିବ ମନ୍ଦିର ତ ଅଛନ୍ତି ଆମର କପିଳାସ ଅଛି ତାପରେ ଗଲେ ସହସ୍ର ଶିବଲିଙ୍ଗ ଅଛି।
ଆଚ୍ଛା ସହସ୍ରଶିବ ଲିଙ୍ଗ ବିଷୟରେ କଣ ଜାଞ୍ଚ କହିଲ?
ସହସ୍ର ଶିବଲିଙ୍ଗ ତ ଦି ଦି ଜାଗାରେ ଅଛି। ଆମର ଗୋଟେ ଅଛି ଭୁବନେଶରେ ଗୋଟେ ଅଛି କୋରାପୁଟ ଲାଇନି।
ଅ ହ।
କୋଉଟା ଶୁଣିବାକୁ ଚାହୁଁଚ ମାନେ ଭୁବନେଶ୍ଵର ଟା ଶୁଣିବାକୁ ଚାହୁଁଛ ନା କଣ?
ହଁ ଭୁବନେଶ୍ୱର ଟା ଶୁଣାଅ
ଭୁବନେଶ୍ୱରରେ ଅଛି ଆମର ଏଟା ଅଛି କଁ କଲ ପଶୁ ହୁଁ ପର୍ଶୁରାମେଶ୍ଵର ମନ୍ଦିର ଭୁବନେଶ୍ଵରରେ ସେଇଟା ଅଛି।
ଓହୋ
ସିଏ ହଉଛି ଆମର କଣ କଲ ମନ୍ଦିରଟି ସପ୍ତମ ଶତାବ୍ଦୀରେ ଶୈଳଭାବ ବଂଶ ସମୟରେ ନିର୍ମିତ ହେଇଥିଲା ସେଇ ମନ୍ଦିର।
ଆଚ୍ଛା।
ଏହା ଓଡିଶାର ସର୍ବ ପୁରାତନ ସୁରକ୍ଷିତ ମନ୍ଦିର।
ଓହୋ
ବିଶେଷତଃ ମନ୍ଦିର ଗର୍ଭ ଗୃହରେ ଏକ ଅତି ବିରଳ ସହସ୍ର ଲିଙ୍ଗ ଅଛି। ଏହା ଗୋଟିଏ ବିଶାଳ ପଥରରେ ଖୋଦିତ ହୋଇଛି। ଯେଉଁଥିରେ ହଜାରଟି କ୍ଷୁଦ୍ର ଶିବଲିଙ୍ଗ ଅତି ସୁନ୍ଦର ଭାବରେ ନିର୍ମିତ କରା ହୋଇଛି। ବୁଝିଲ।
ହୁଁ ବୁଝିଲି କୁହ କୁହ ଶୁଣୁଛି ମୁଁ କହିଚାଲ।
ସେଇ ମନ୍ଦିରରେ ମାନେ ବ୍ରହ୍ମାଣ୍ଡର ବିଭିନ୍ନ ରୂପକୁ ମାନେ ସେଇ ଶିବଲିଙ୍ଗର ଦ୍ଵାରା ବ୍ରହ୍ମାଣ୍ଡର ବିଭିନ୍ନ ରୂପକୁ କରାଯାଇଛି।
ଓହୋ
ସେଟା ଆମର ଭୁବନେଶ୍ଵରରେ ଅବସ୍ଥିତ। ଆଉ ଆମର ଆଉ ଗୋଟେ ଅଛି ସହସ୍ର ଶିବଲିଙ୍ଗ ଯୋଉଟା କି କୋରାପୁଟୁ ଜିଲ୍ଲାର ଆମର ଟେ କଣ? କୁଟୁଣି ପଦର। କୋରାପୁଟ ଜିଲ୍ଲାର କୁଟଣୀ ପଦର ଗୋଟେ ଅଛି ଆମର। ଏଇଟା ଆଧ୍ୟାତ୍ମିକଙ୍କ ସ୍ଥଳୀ। ଏଠାରେ ବି ଶସ୍ରହ ଶିବଲିଙ୍ଗ ଅଛନ୍ତି। ସେରେ ମାଟି ଖୋଳିବା ଦ୍ଵାରା ବହୁତ ଶିବଲିଙ୍ଗ ବାହାରିଥିଲେ। ସେଠି ଖଣିଜ ପଦାର୍ଥ ରହୁଛି। ସେଠାରେ ସହସ୍ର ଶୀବଲିଙ୍ଗ ସେଠାରେ ବି ସେଇ ଛୋଟ ବଡ ରୁ ଏକ ହଜାରରୁ ଅଧିକ ଅଛି ତା ଭିତରେ ଗୋଟେ ଷୋଡଙ୍ଗ ବି ଅଛି ଯୋଉ ଷୋଡଙ୍ଗ ଦ୍ଵା ସେ ଆମର ବାହାରିବ ପୁରା କୋଉଠି ପୁରୀ ମନ୍ଦିର ଭିତରେ।
ଏତେ ବଡ ସୁଡ଼ଙ୍ଗ।
ହଁ ସେଠୁ ସୁଡ଼ଙ୍ଗ ହେଇଛି ପୁରା ପୁରୀ ମନ୍ଦିର ଭିତରକୁ।
ଆଚ୍ଛା
ଆ ଆମର ଲୋକ ତା ଭିତରେ ଯାଇଥିଲେ। କିନ୍ତୁ ମରିଗଲା ପରେ ସିଏ ଆଉ ସେ ଭିତରକୁ ଗଲେ ନାହିଁ।
ଆଚ୍ଛା
ହୁଁ
ତମେ କେବେ ସୁଡ଼ଙ୍ଗ ଭିତରକୁ ଯାଇଥିଲା?
ହଁ ଆମେ ଯାଇଥିଲୁ।
ସୁଡଙ୍ଗ ଭିତରକୁ ଯାଇଥିଲ ଆଉଥରେ ଚାଲୁନ ଯିବା।
କଣ କହିଲ?
ଆଉ ଥରେ ଯିବା ଚାଲ ନା ବନ୍ଦ ହେଇଯାଇଛି?
ଉଁ ନାଇଁ ବନ୍ଦ ହୋଇନି ସେ ସୁଡ଼ଙ୍ଗ ରେ ଆଉ ଛାଡୁନାହାନ୍ତି।
ଆଚ୍ଛା।
ସେଇଟା ଲୋକ ତା ଭିତରେ ରହିକି ଫସିଗଲେ ତ ସେଇଟା ଆଉ କାଢଡୁନାହାନ୍ତି। ସେଇ ଭିତୁରୁକୁ ହଉ ଆ ଆଉ କଣ ଜାଣିବାକୁ ଚାହୁଁଚ କୁହ।
କଣ?
ଆଉ କଣ ଜାଣିବାକୁ ଚାହୁଁଚ?
ମୁଁ
ସେ ସେଠେ ମାନେ ଏକା ସାଙ୍ଗରେ ତମକୁ ଲାଗିବ ଯେମିତି ମୁଁ ଏକା ସାଙ୍ଗରେ ହଜ ହଜାର ହଜାର ଶିବଲିଙ୍ଗ ପୂଜା କରୁଚି ତମକୁ ଲାଗିବ ଗୋଟେ ଫିଲ୍ ହବ ତମକୁ।
ଓହୋ।
ସେ ଜାଗାକୁ ଯିବ ସେଇଟା ଭଲ ଲାଗି ବ ତମକୁ ତମେ କୋରାପୁଟୁ କେବେ ଯାଇଚ?
ନାମ।
ଆଉ
ଯାଇନି କେବେ
ସେଠିକାର ଗୁପ୍ତେଶ୍ୱରଙ୍କ ବିଷୟରେ କିଛି ଜାଣିଚ?
ଉଁ ହୁଁ ଜାଣିଚି ସୋଣିଚି।
ହୁଁ।
କୋରାପୁଟରେ ଅଛି
ହଁ।
ପ୍ରାଚ୍ୟ ମାନେ ପୁରୁଣା ମନ୍ଦିର ଟା ସେଇଟା ଗୋଟେ।
ହଁ।
ତାକୁ ଗୁପ ପ୍ତ କେଦାର ବୋଧେ କହନ୍ତି ଗୁପ୍ତ କେଦାର ମନ୍ଦିର କହନ୍ତି।
ମୁଁ ବି ଶୁଣିଚି ଗୁପ୍ତ କେଦାର ବୋଲି କୁହନ୍ତି।
ହୁଁ। ଶ୍ରୀ ରା ଶ୍ରୀ ଶ୍ରୀ ରା ଶ୍ରୀରାମ ସବ ପ୍ରଭୁ ଶ୍ରୀରାମ ସେ ମନ୍ଦିରକୁ ଯାଇଥିଲେ ବନବାସ ସମୟରେ ଯାଇଥିଲେ।
ହୁଁ ହୁଁ।
ଆଉ ସେଇଠି ସେଇ ସେତେବେଳେ ସେଠି ରହୁ ରହୁଥିଲେ ସେତେବେଳେ ସେଠେ ସେ ଟାଇମ ରେ ଶ୍ରୀ ରାମ ସେଇ ସୋୟ ଶିବ ରଙ୍କ କୁ ଆଏ ସେଠେ ବନେଇଥିଲେ ଆବିଷ୍କାର କରିଥିଲେ ପୂଜା କରିଥିଲେ ଭଗବାନ ଶି ଶିବଙ୍କ ଲିଙ୍ଗ ଥିଲା ସେଠେ ଆଉ।
ଆଛା ଆଛା।
ଗୁପ୍ତ ଭାବରେ ଥିଲା ମାନେ ଲୁଚିକି ଥିଲା ଭଗବାନ ଶିବଙ୍କ ଲିଙ୍ଗ ସେଠାରେ। ତ ହଁ ତ ରାମ ଶ୍ରୀରାମ ସେଥିପାଇଁ ସେଇଟାକୁ ଟାକୁ ଜାଗା ଟାକୁ ଦେଲେ ଗୁ ଗୁପ୍ତେଶ୍ଵର ବୋଲି।
ଆଚ୍ଛା। ସେଟା କେବେ କଣ ସେଇଟା କେବେ କଣ ସେଟା କେବେ କଣ ହେଇଥିଲା ସତରଶହ ସପ୍ତାଦି ର?
ହୁଁ। ବି ଜୟପୁର ରାଜା ବିକ୍ରମ ବନ ବୀରକ୍ରମ ବନେଇଥିଲେ। ଶିକାର ସମୟରେ ଦେଖିଥିଲେ ଗୋ ଏ ସେ ଗୁମ୍ଫାଟାକୁ ହଁ ସେ ଗୁମ୍ଫା ସେ ଗୁମ୍ଫା ଭିତରୁ ଯାଇଥିଲେ ଶିବ ଶିବଲିଙ୍ଗ ଦେଖିଥିଲେ। ହଁ ହଁ।
ହୁଁ। ଦେଖିଥିଲା ନାଇଁ କି? ଶିକାରୀ ଦେଖିକି ରାଜାଙ୍କୁ କହିବା ଫଳରେ ରାଜା ଯାଇଥିଲେ ଆଉ।
ହୁଁ। ଚୂନ ପଥର ଗୁମ୍ଫାଳ ଥିଲା।
କଣ କହିଲେ?
ଚୂନ ପଥର ଥିଲା ଗୁମ୍ଫାଡ଼ା।
ଗୁମ୍ଫାଟା ଚୂନ ପଥର ଥିଲା। ଆଚ୍ଛା। ସେ ତ ଏବେ, ମନ୍ଦିରଟା ତ ବହୁତ ବଡ ହେଇଯିବଣି?
ହଁ ସେ ଯୋଉ ସେ ଠିକ ଠାକ ଅଛି, ଏ ମନ୍ଦିର ମାନେ ସେଇଟା ହଁ ଠିକ ମନ୍ଦିର ବଡ ହେଇଗଲାଣି, ଶିବରାତ୍ରୀକୁ ଯାଆନ୍ତି ଲୋକ ସେଠିକି ପୂଜା କରିବାକୁ।
କେତେ ବଡ ଶିବ ଲିଙ୍ଗ?
ଏଇଟା ତ ମୁଁ ସେମତି କିଛି ଜାଣିନି କେତେ ବଡ?
ତିନି ମିଟରର।
ଓହୋ।
ମୁଁ ଯାଇନି କେବେ ମୁଁ ଶୁଣିଛି, ସେଇଟା ତିନି ମିଟରର ଶିବଲିଙ୍ଗ।
ଆଚ୍ଛା।
ସିଏ ବର୍ଷକୁ ବର୍ଷ ପୁଣି ବଢନ୍ତି।
ବର୍ଷକୁ ବର୍ଷ ବଢୁଛି?
ହଁ।
ଓହୋ।
ସେଇଟା ଆମର ଅଛି, କଣ କହିଲେ ଗୁମ୍ଫା ଭିତରେ ଯୋଉ ଶିବଲିଙ୍ଗ ଅଛି, ସେ ବର୍ଷକୁ ବର୍ଷ ବଢୁଛି। ସେ ଯେବେ ଶିବଲିଙ୍ଗ ଗୁମ୍ଫା ଭିତରେ ଛୁଇଁ ଯିବ ଗୁମ୍ଫାକୁ ତାହେଲେ ତେବେ ସେଇଟା, ପଥିବୀ ଧ୍ୱଂସ ହୋଇଯିବ।
ଓହୋ। ଆ ଗୁମ୍ଫାଟା କେତେ ମିିଟର ହବ?
ଗୁମ୍ଫା ସେଇ କେତେ? ହେଇଯିବ ବୋଧେ, ଦଶ ବାର ମିଟର ଖଣ୍ଡେ ହବ।
ଓହୋ।
ବହୁତ ବଡ ଶିବ ଲିଙ୍ଗ।
ଆଚ୍ଛା। ମୁଁ ବସି କିଛି ଶୁଣନଥିଲି ଯେତିକି ଶୁଣିଥିଲି ସେତିକି କହିଲେ ଆଉ। ଜାଣିଥିଲି କମ୍ ଜାଣିଥିଲି, ବେଶୀ ଜାଣିନଥିଲି ଆଇଡିଆ ନଥିଲା ମୁଁ ଯାଇନି କେବେ ସିଆଡେ।
ଆଚ୍ଛା ଆଚ୍ଛା। ମୁଁ ଯେତିକି ବି ଯା କହିଲ ବହୁତ ବଢିଆ କଥାଟେ କହିଲ
ହୁଁ।
ଯେତିକି ବି ଶୁଣିଛ।
ଆଁ?
ଗୋଟେ ଦିନ, ଗୋଟେ ଦିନ ଆମେ ଯିବା ଆସିବା କରଉ ବୁଲିବା ପାଇଁ।
ଠିକ୍ ଅଛି।
ଏକରେ ବୁଲାବୁଲି କରିକି ଆସିବା ଆଉ।
ହଉ ହଉ, ନିଶ୍ଚୟ।
ହଁ। ସେଇ ସହସ୍ର ଶିବ ଲିଙ୍ଗ ଦେଖିବା, ତାପରେ ଆମର କୋରାପୁଟ ଡିଷ୍ଟ୍ରିକ୍ଟର ଗୁପ୍ତେଶ୍ଵର ଦେଖିବା ଏକରେ ଆମର ଆଉ ଗୋଟେ ଅଛି କଣ କହିଲେ, ଆମା କୁଣ୍ଡ।
କଣ?
ଆମା କୁଣ୍ଡ।
ଜି ସୁଣି।
ସେଇଟା ବି ଅଛି ଆମର ମାନେ ମାଛ ମାନେ ସେଇଥିରେ ଦାନା ଲଗେଇଥାନ୍ତି ନାକରେ ଯେମିତି ଆମର ଦାନା ଲଗାନ୍ତି ସେଇଭଳି ମାଛ ମାନେ ବି ଦାନା ଲଗେଇ ଦିନ୍ତି।
ଓ ହୋ।
ସ୍ଵୟଂ ବିଷ୍ଣୁ ସେଇଠି ଅଛନ୍ତି। ଇା ଯିବା ଆମେ ଗୋଟେ ଦିନ ଦେଖିକି ଆସିବା ଆଉ।
ହଁ ହୋ।
ଏବେ ତ ବର୍ଷା ଦିନ ଆସିଗଲା ବର୍ଷା ଦିନ ସରୁ ସରୁ ଯିବା ଆଉ।
ହଁ। ହଉ ରହୁଛିି ଆଁ।
ରଖୁଛି ତାହେଲେ।
ହଁ ହଁ।